ହଁ ସାର୍ ନମସ୍କାର।
ନମସ୍କାର ସାର କୁହନ୍ତୁ।
ଆଚ୍ଛା କୋଉଠି ଅଛନ୍ତି?
ହୁଁ ଗାଁରେ ଆଗ ଅଛି ଆ ଘରେ।
ଆଚ୍ଛା ଆଚ୍ଛା, ଆଉ କଣ ସବୁ ଭଲ ଅଛନ୍ତି?
ହଁ ସବୁ ଭଲ ଅଛି।
ଖାଇବା ପିଇବା ହେଲାଣି?
ଏବେ ଏୟିନେ, ଇଭିନିଂ ରେ ହବନି, ପରେ ହେଇଗଲାନି ଆଗରୁ ଆହୁରି।
ଆଚ୍ଛା, ଯାହା ହବ ଆଉ ଡିିନେରେ ରାତିକି ହବନି ନାଇଁ।
ହୁଁ।
ଆଚ୍ଛା, ଆଉ କଣ କୁଆଡେ ଯାଇଥିଲେ ବୁଲାବୁଲି କରିବା ପାଇଁ।
ନାଇଁ କୁଆଡେ ଯାଇଁନି।
ଫ୍ୟାମିଲୀ ସହିତ ଯାଇନାହାନ୍ତି ବୁଲାବୁଲିି କରିବା ପାଇଁ?
ନାଇଁ।
ଆଚ୍ଛା ତମର ସେପଟେ, ଗଞ୍ଜାମ ଫେମସ ଅଛି ନା ଦଣ୍ଡ ନାଚ?
ହଁ ଦଣ୍ଡ ନାଚ ଫେମସ
ପଳେଇଲାଣି ବୋଧେ ନାଇଁ କିି, କଉ ମାସରେ ରହୁଛି ସେଇଟା?
ପାଞ୍ଚ ମାସଟ ଅଛି ଆମେ ଚୈତ୍ର ମାସରେ।
ଚୈତ୍ର ମାସ, ମାନେ ହିନ୍ଦୁ ଇଏ ଆମର ଇଂଲିଶ କ୍ୟାଲେଣ୍ଡରରେ ମାର୍ଚ ସେ ଇଏରେ ଓଡ଼ିଆରେ ଚୈତ୍ର।
ଚୈତ୍ର ମାସ।
ହୁଁ ହୁଁ ଆଚ୍ଛା ସେଇଟା ବଡ ପର୍ବ ହୁଡ ହଉଛି ଗଞ୍ଜାମ ରେ।
ଗଞ୍ଜାମର ଫେମସ୍ ଦଣ୍ଡ ନାଚ।
ଦଣ୍ଡ ନାଚ ନାଇଁକି, ସେଇଠା କଣ କଣ ହଉଛି? ଏମିତି ବାନା, ପିଛୁ ଉଣ୍ଡା ଧରିକି କାଳି ମହାପୁର କୁ, ଆଉ ସେ ଆମର ଶିବ ମ ଗରୁଙ୍କୁ ଧରି, ଅଠର ଦିନ ଯାଇଁ ଏକୋଇଶି ଦିନ ଯାଏଁ, ବୁଲାବୁଲି କରାହଉଛି ନାଇଁ କି?
ହଁ।
ଗାଁ ଗାଁରେ, ଯାହାର ମାନସିକ ଥିବ ସେମାନେ କାଳୀ ମହାପ୍ରଭୁକୁ, ଶିବ ମହାପ୍ରଭୁକୁ, ଇଏ କରୁଛନ୍ତି ନାଇଁ? ହୁଁ, ସେଥିରେ, ହେଲେ ଯୋଉମାନେ ଲୋକମାନଙ୍କର ଯୋଉ ମନରେ ମାନସିକ ଦେଖୁଥିବେ, ସେମାନେ ସେଠେରେ ଯାଉଚନ୍ତି।
ଆଜ୍ଞା।
ହୁଁ, ସେଥିରେ ଯେମିତି ଆମର ମୁଁ ଦେଖିଥିଲି ଭିଡ଼ିଓଟେ। ସେଥିରେ ଲୋକମାନେ ଖରାରେ ଇଏ ଶୋଇକି, ସବୁ ଇଏ କରୁଚନ୍ତି।
ହଁ, ସେଇଟା ଡଣ୍ଡ, ମାନେ ଡଣ୍ଡ ନାଚରେ ଧୂଳି ଦଣ୍ଡ, ପାଣି ଦଣ୍ଡ, ଆଉ ଆଉ ଧୂଳି ଦଣ୍ଡ, ଫାଷ୍ଟରେ ଧୂଳି ଦଣ୍ଡ, ପାଣୀ ଦଣ୍ଡ। ଆଉ ଗୋଟେ ଉ ଆମର ଅଗ୍ନି ଦଣ୍ଡ।
ବାସ ନାଇଁକି, ମୁଁ ବି ଜାଣିଛି ଏଇଟା, ଶୁଣି ଦେଖିଛି ବିଡିଓ ଗୁଡା ରାସିତା ହଉଛି। ଇଏ ଗୁଡାକ ତମିତି ଯାତ୍ରା ଗୁଡା ବି ହେଇଥାଉଛି, ଲାଷ୍ଟ ରେ ମେରୁ ହେଇ ଥାଉଛି, ନାହିଁକି
ପଣା ସଂକ୍ରାନ୍ତି, ସେଇଟା ମାନଙ୍କର ଆମ ଓଡ଼ିଆର ସାଇଡ଼କୁ ନୂଆ ବର୍ଷେଷ୍ଟ।
ମିନିମମ୍ ବର୍ଷ ଚାର୍ଟଉଛି ନହିଁକି ସେଇଟା ଆମର, ଓଡ଼ିଆର
ଓଡ଼ିଆ
ହୁଁ ହୁଁ, ହଁ ଦଣ୍ଡ ନାଚରୁ ପୁଅ ଗଞ୍ଜାମର ପୁରା ଫେମ ଫେମସ୍ ଅଛି, ସେଠିରେ ତ ମାନେ ବହୁତ ଲୋକ ଲୋକମାନେ ମାନସିକ କରି ଯାଆନ୍ତି, ହଁ। ସେଠି ଗୋଗ ଭାତ ବି, ଫେମସ୍ ଅଛି। ଦଣ୍ଡ ନାଚରେ, ଶୁଣିଥିଲି ହଁ। ଡାଲମା ଭାତ, ଯୋଉଠିକି ପ୍ରସାଦ ସେବନ ଲୋକମାନେ, ଦୂର ଦୂରରୁ ଆସୁଛନ୍ତି ପୁରା।
ଆଜ୍ଞା।
ଲୋକମାନେ ବହୁତ ଦୂର ଦୂରରୁ ଆସୁଛନ୍ତି, ଡାଲମା ଭାତସ ପ୍ରସାଦ ଖାଇବାକୁ, ହୁଁ। ପ୍ରସାଦ ସେବନ ପାଇଁ ବୋଲି, ଏଥିରେ ବିଭିନ୍ନ ପ୍ରକାର ନାଟକ ବି ମଧ୍ୟ ଅଛି। ନାଟୋ ଯାତ୍ରା ଯେମିତି, ଅ ନାଟକ ଗୁଡା ଅଛି ଯେମିତି ଆମର ହୁଁ, କହିବାକୁ ଗଲେ କଣ କଣ ବୋଇଲେ ଯେମିତି ଅପେରା ଯେମିତି, ଲୋକମାନେ ହୁଁ, ପ୍ରଚଳିତ ଓଡିଶାରେ ଯେମିତି, ଅପରା ଗୋଟେ ହୁଁ, ଆଉ କଣ ଅଛି?
କରା ପୁଅଁ ପୌରାଣିକ, ଭାରତ ଲୀଳା ଆଉ ରଜା ନାଟକ ବିଭିନ୍ନ ପ୍ରକାର ମାନେ କାର କିଏ କା ତାଙ୍କର ଇଏ ରହିଥାଉଛି, ତାପରେ ତାଙ୍କେ ସେ ବଜେଟ ଧରିି କରିଚନ୍ତି। ମାନେ ଅପରା ଗଲେ ଦୁଇ କି କେତେ ପୌରାଣିକ ଷାଠି ପଚାଶେ
ହୁଁ ହୁଁ ଆଚ୍ଛା ଯେମିତି ଦେଖିକି ହବ ଗଲେ ଯେମିତି ଆମର ଅ ବଜେଟ କୁ ଦେଖିକି ଯେମିତି ଲୋକମାନଙ୍କର ଦେବା ଶକ୍ତିକୁ ଦେଖିକି ସେ ଟାଇପ ର ଜ ତ୍ରା ଇଏ ଗୁଡ଼ା ହେଇଥାଉଛି ନାଇଁ? ଆଲୁ ସେଟା ଟାଇମରେ ଖରା ବି ମଧ୍ୟ ପ୍ରବଳ ହଉଥିବ ଲୋକମାନ ମାନେ ଭକ୍ତମାନେ ଯାଉଥିବେ ସବୁ। ଖରାରେ ମଧ୍ୟ ସହିବାକୁ ପଡ଼ୁଛି ସବୁ ନାଇଁକି।
ଦଣ୍ଡ ନାଚ ସେଇଆ ତାହା ହିଁ ଦଣ୍ଡ ନାଚ ମାନେ ଦଣ୍ଡ ନାଚ ନା ଦଣ୍ଡ ଦଣ୍ଡ
ହୁଁ ନାଚ ଦଣ୍ଡ ମାନେ ଦଣ୍ଡ ଭୋଗିବା ଗୋଟିଏ ଟାଇପ୍ ର ନାଇଁକି ହୁଁ ଯାତ୍ରା ଗୋଟେ ଫେମସ୍ ଅଛି। ଛି ଗୋଟେ ମେରୁ ମେରୁ ରେ ଯେମିତି ମେରୁଅକୁ ଯାଉଚି। ତ ସେଇଠି କଣ ହଉଛି ଲୋକଟାକୁ ଧରିକି ଇଏ କରାହଉଛି ନାଇଁକି? ହ୍ୟାଲୋ।
ହଁଗକଙ୍ଗସ୍
ହୁଁ। ତ ଏଇ ପ୍ରକାର ସବୁ ନାଇଁ କି ଦୂରରୁ ମୁଁ ଦେଖିଥିଲି ଯାତ୍ରା ଗୁଡ଼ାରେ। ଦୋଳି ଫୋଳି ବି ଆସିଥାଉଛି ନାଇଁ କି? ବୁଲାବୁଲି ଫ୍ୟାମିଲି ସହିତ। ହଁ
ଦନ୍ ଦଣ୍ଡ ନାଚ ଦୋଳି ଖେଳି ନାହିଁ ଦଣ୍ଡ ନାଚ ଯୋଉ ଦିନ ସରିଲା ମାନେ ମେରୁ ସଂକ୍ରାନ୍
ହଁ
ପଣା ସଂକ୍ରାନ୍ତି କୁହନ୍ତି ସେଠି। ସେଇଦିନ ତାପର ଦିନ ଜାତି ଭୋଜି ହଉଛି ତାପରେ ଜାତି ଭୋଜି ହେଲା ପରେ ଯିଏ ମାନେ ସେଣ୍ଡେ ସବୁ ଖିଆ ପିଆ କରି ଜାତି ହଉଛନ୍ତି ପଇତା ପକା ଇଏ। ପଇତା ମାନେ କାଢ଼ୁଛନ୍ତି ଯାହା ଘରୁ ସେ ଯାଉଛନ୍ତି ସେଦିନ ଭୋଜି ବୋଲି ହଉଚି ଗୋଟେ।
ହଁ ହଁ ତୋଟା ଭୋଜି ସେଇଟା ବି ମୁ ଯି ବଳି ବି ପଡ଼ିଥାଉଚି। ଛେଳି ବଳି ବି ପଡ଼ିଥାଉଚି। ନାଇଁ ହଁ ସେଠି ମାଙ୍କ ଠାରେ ବଳି ପଡ଼ୁ ଚି ହଁ ସି ମାଙ୍କ ଠାରେ ବଳି ପଡ଼ୁଛି ସେଠି ହୁଁ ମନ୍ଦିର ଗଲାବେଳେ ସେଗୁଡ଼ା ସୁ ରୋଷେଇବାସ ହେଇଥାଉଛି ଯାଉଚନ୍ତି।
ହୁଁ ଖିଆପିଆ କରି ବାହାରକୁ ଯାଅ।
ହୁଁ କେତେ ପଟୁଆରେ ମଧ୍ୟ ଆସିଥା ହେଉଛି ଆ ଯେମିତି ଖଜା ଚଣା ଖେଳଣା ପିଲା ମାନଙ୍କ ପାଇଁ।
ସବୁ ଆସିଚନ୍ତି ସ ଯାତ୍ରା ମାନେ ଦଣ୍ଡନାଚ୍ ଫେମସ୍ ଯାତ୍ରା ଗଞ୍ଜାମ ପ୍ରସିଦ୍ଧ
ଗଞ୍ଜାମ ପ୍ରସିଦ୍ଧ ନଣ୍ଡ ନାଚ।
ଗଞ୍ଜାମ ପାରେ ଆଉ ଦଣ୍ଡ ନାଚ ଦେଖିପାରିବୁନି।
ହୁଁ ଏଇଟା ଗଞ୍ଜାମରେ ବି ବହୁତ ପ୍ରସିଦ୍ଧ ନାଇଁ କି? ଲୋକମାନଙ୍କର ଭିଡ଼ ବି ପ୍ରବଳ ଯେ ଦେହକୁ ଆସୁଛି ହୁଁ। ବୁଝିଲେ କି ତ ଗାଁ ଗାଁରେ ସବୁ ଜାଗାରେ ପ୍ରସିଦ୍ଧ। ଦଣ୍ଡ ନାଚ ସବୁ ଗାଁରେ ସବୁ ଗାମ ସାହିରେ ଲୋକମାନେ ଉପସ୍ ଆତ୍ମବିଶ୍ଵାସ ପୁରା। ମାଆଙ୍କୁ ଦେଖିବା ପାଇଁ। ଗହଳି ହୋଉଛନ୍ତି ପୁରା ଗୋଟେ ଜାଗାରେ ରାତିରେ ପ୍ରସାଦ ସେବନ ହୋଉ ବାରଟା ପରେ ଏମିତି ଢୋଲ ବାଜିବ ଢୋଲ ବାଜିଲେ ସେଇ ଢୋଲ ବାଜିବା ସେତିକି ମଧ୍ୟରେ ହିଁ ଖାଇବାକୁ ପଡିବ ତା ଗଡ ଅଧିକା ହେଲେ ଖାଇବାକୁ ନାହିଁ। ଏଇଟା ମାଆଙ୍କର ଗୋଟେ ନିୟମ ଗୋଟେ ପାଳନ କରାହୋଉଛି ଆଉ ସେଥିମଧ୍ୟରେ ଖାଇବାକୁ ତାପରେ ଗୁଡି ବାଲି ଯଦି ଏମିତି ବାଜିବ ପାଟିରେ ତତେ ହେଠି ସେଥି ମଧ୍ୟ ଖାଇବାକୁ ନାହିଁ। ହୁଁ ଏମିତି ସବୁ ନିୟମ ଗୁଡା ଅଛି। ଏ ଯାତ୍ରାରେ ନାଇଁ
ଆଜ୍ଞା।
ହୁଁ ତ ଏଇ ପ୍ରକାର ସବୁ ଭଲ ଦେଖିବାକୁ ଗଲେ ଲୋକମାନେ ମାନିକି ଇଏ କରି କୋପରେଟ୍ କରି କରୁଛନ୍ତି ଯାତ୍ରାକୁ ମାନେ ପୁରୁଣା କଲଚରକୁ ଗୋଟେ ଆଗେଇ ନେବା ଯାଉଛନ୍ତି ସବୁଦିନ ପାଇଁ ଆଉ। ବଜାୟ ରଖୁଛନ୍ତି ଭଲ।
ହଁ ଭଲ।
ହୁଁ ଆଉ ଆପଣ ଯାଇଛନ୍ତି ଫ୍ୟାମିଲି ଦେଖିବାକୁ ବୁଲେଇବା କେମିତି ଦଣ୍ଡ ନାଚରେ କେବେ? ହେଇଛନ୍ତି। ହୁଁ ଆପଣଙ୍କର ଏକ୍ସପିରିଏନ୍ସ କଣ ଯଉ ପ୍ରବଳ ଭିଡ ରହିଛି? ଉଥାହୋଉଛି ନଡ଼ିଆ ଭାଙ୍ଗିବା ପାଇଁ ଦର୍ଶନ ପାଇଁ। ତାସନ୍ ସେଠି ମେରୁଦ୍ଦିନ ଗଲା। ଗଲା ବେଳେ ପ୍ରବଳ ଗହଳି ସେଠି ଗଲାବେଳେ ଟିକଟ କାଟିବାକୁ ପଡୁଛି ନାଇଁ କି।
ଆଜ୍ଞା ଟିକଟ କାଟିକିରି ମାନେ ପଟା ଟିକଟ ପଟାରେ ଟିକଟ। ମେରୁ କୁଣ୍ଡାରେ ଟିକଟ ଆଉ ଏ ଟିକଟ ନଡ଼ିଆ ଟିକଟ ଏନ୍ତି କାଟିକିରି। ଟିକଟ ନଣ୍ଡା ଭବେ ଟିକଟ ଦଶ ଦଶ୍ ଟିକଟ ଟିକଡ଼ ସେଟା
ହଁ ଟିକଟ କରିକି ଯାଇକି ସବୁ ଇଏ କରିବାକୁ ପଡୁଛି ନାଇଁ। ଆଛା ତାହେଲେ ସେଠି ଯାଇଥିଲେ ଭିଡ ପ୍ରବଳ ଥିଲା ନାଇଁ। ନହେଲେ ସରିଲାବେଳେ କେତେଟା କେତେଟା ଟାଇମ୍ ହୋଉଚି?
ସରିଲାବେଳେ ଚାରିଟା ହେଇଯାଉଛି। ମାନେ ମେରୁ ଉପକୁଚା ଟାଇମ ତିନିଟାରେ ହେବ ତିନଟା ଘଣ୍ଟେ ଘଣ୍ ତିିଟା ତିନିଟା ଚାରିଟା ଭିତରେ ସରିଯାଉଛି।
ଆଛା ଏଇଟା ଅଠର ଦିନ ର ପ୍ରୋସେସ ଦଣ୍ଡ ନାଚ ଯୋଉଟା କି ଗଞ୍ଜାମ। ପ୍ରସିଦ୍ଧ ଦଣ୍ଡନାଚ ହୁଁ। ଅଠର ଦିନ କୋଉ ଗାଁ ରେ ତିରିଶ ଦିନି ମାନେ ଏକୋଇଶି ଦିନ ବି ଯାଉଛନ୍ତି। ଏକୋଇଶ ଦିନି ଜଲଦି ଟିକେ ସେମାନେ ବାହାରୁଛନ୍ତି ଆଗରୁ ସେମାନଙ୍କୁ ମାହାପୁରୁଙ୍କୁ ଧରିକି ହୁଁ ହୁଁ। ଆଉ ରାତିରେ ଯେମିତି ଅଗ୍ନି ଦଣ୍ଡ ହେଲା ବେଳେ ଝୁଣା ମାରିକି ହାଁ ମାଆଙ୍କୁ ଡାକା ହଉଚି ହୁଁ।
ଭୋରୁ ତାଙ୍କର ପ୍ରଶାଦ ସେବନ
ପ୍ରସାଦ ସେବନ ପରେ ବାରଟା ରାତି ବାରଟା ଘଣ୍ଟେ ହେଇଯାଉଛି ହୁଁ। ଆଚ୍ଛା ଯୋଉ ଯା ଯାହାର ମାନସିକ ଥିବ ସେ ଘରକୁ ଆସିବେ। ସେ ତାଙ୍କର ସେ ଘରେ ସେ
ବାହାରେ ରୋଡ ଯାଏ ଖେଳି ଖେଳି ଅଗ୍ ଅଗ୍ନି ଦଣ୍ଡା ଆସୁଚି ତାପରେ ମାହାପୁରୁ ସେଇଟା ରେ ରହୁଛନ୍ତି। ଯାହା ମାନସିକ ଥିବ ତାପରେ ଆଉଥରେ ସକାଳୁ ବାହାରୁଛନ୍ତି ପୁଣି ଗାଡି ନାହିଁ ଦଣ୍ଡ ନାଚ ବି ଚାଲି ଚାଲି ମାନେ ଯୋଉଠିକି ଗଲେ ବି ଚାଲି ଚାଲି ମାହାପୁରୁ ଧରି ଚାଲି ଚାଲି ଚାଲି ଚାଲି ଯିବ।
ହୁଁ ହୁଁ।
ସେତିକି।
ସେତିକି ଦେବୀକୁ ମାନିକି ଅଛନ୍ତି ହଁ ଆମ୍ବ ପତ୍ରରେ ଦାନ୍ତ ଘସିକି ସକାଳେ ଦିନସାରା ଭୋକରେ ରହିକି ରାତିରେ ହିଁ ବାରଟା ବେଳେ ଖାଇବ ସେଇଟା ବି
ଯାହା ତାହା ବି ଜଳିଖିଆ ଗୋଟେ ଟାଇମ୍ ଖାଇବେ ତାପରେ ମାନେ ପରିସ୍ରା ରା କ ବେଳେ ପଇତା ମାରିବା ପଡ଼ୁଛି ଆଉ ଇଏ ମାରିବା ଆଉ। ମାନେ ପଇତା ଇଏ କରିବାକୁ ପଡୁଛି ମାନେ ଇଏ କଲେ ପରିସ୍ରା ଆଉ ଯାହା କଲେ ନହେଲେ ଯଦି ନ ଇଏ କଲୁ ମନ ନପଡିଲେ ମା ପଇତା ବ ମାନେ କାନରେ ଗୋଟେ
ହୁଁ ହଁ।
ତାଙ୍କ ଦଳରେ ମିଶୁ ନାହାଁନ୍ତି ଅଲଗା ହେଇ ରହୁଛନ୍ତି। ତା ବାସିଦିନ ପାଣି ଦଣ୍ଡରେ ହେଲେ ତାଙ୍କଙ୍କୁ ଯାହା ବି ପଇତା ମିଳୁଚି ପଇତା ମିଳିଲେ ତାଙ୍କେ ସେଇ ପଇତା ପିନ୍ଧି ଆଉ ଥରେ ପୁଣି ତାଙ୍କ ଦଣ୍ଡରେ ମିଶୁଛନ୍ତି ଦଣ୍ଡ ଦଣ୍ଡ ନାଚର ନିୟମ ଗୁଡିକ ଦଣ୍ଡ ନାଚ ହୁଁ ଗଞ୍ଜାମ ପ୍ରସିଦ୍ଧ ଦଣ୍ଡନାଚ।
ହୁଁ ଏଇଟା ବହୁତ୍ କଷ୍ଟ ଲୋକ ମାନେ ମାନେ ଗଞ୍ଜାମ ଲୋକ ହିଁ ମ ଏଥିରେ ଯିବା ଆସିବା କରୁଛନ୍ତି ସବୁ
ପ୍ରସିଦ୍ଧ ଦଣ୍ଡ ନାଚ ବଲି ବାହାର ବି ଲୋକ ଜାଣିଛନ୍ତି ଦେଖୁଛନ୍ତି ଇଏ ହଉଛି।
ଆଚ୍ଛା ଆଚ୍ଛା ଆପଣ ତ ଗଞ୍ଜାମ ର କେବେ ଡାକୁ ନାହାଁନ୍ତି ବୁଲିବାକୁ
ଆଁ ଆସୁ ନାହାଁନ୍ତି ଆଉ କଣ ଆଉ ଆର ଚଇତ ମାସରେ ପୁଣି ମାର୍ଚ୍ଚ ମାସ ମାର୍ଚ୍ଚ ନାଷ୍ଟ କୁ ମାନେ ମାର୍ଚ୍ଚ ନାଷ୍ଟ ପଚିସି ତିରିଶ ଆଡ଼େ ଦଣ୍ଡ ନାଚ ବାହାରି ହବ ଏପ୍ରେଲେ ଚଉଦ ପନ୍ଦରରେ ମେରୁ ସଂକ୍ରାନ୍ତି ଚଉଦ ପଣା ସଂକ୍ରାନ୍ତି ପଣା ସଂକ୍ରାନ୍ତି ବା ମେରୁ ସଂକ୍ରାନ୍ତି ବୋଲି କୁହାଯାଉଛି।
ଫାଷ୍ଟ ଦିନ ଯାଇହବନି ଯିବା ମୁଁ ଆପଣ ଯିବେ ଗଞ୍ଜାମ ମୁଁ ଯିବି ଗଞ୍ଜାମ ପ୍ରସିଦ୍ଧ ଦଣ୍ଡ ନାଚ ମା କାଳୀଙ୍କର ଦର୍ଶନ କରିବା ପାଇଁ ମେରୁ ଯ ଯା ତ୍ରା ଦେଖିବା ପାଇଁ ଫ୍ୟାମିଲି ସହିତ ମୁଁ ବି ଯିବି ବୁଲିବାକୁ ଆପଣଙ୍କ ସିଆଡ଼େ ସେଠାରେ କଣ କହୁଛନ୍ତି ଠିକ୍ ଅଛି ଘର ଆଡେ ଯେ ମୁଁ ଯିବି?
ଆଜ୍ଞା ରଖନ୍ତୁ।
ନା କଣ କହୁଛନ୍ତି ହୁଁ ଆଚ୍ଛା ଠିକ୍ ଅଛି ହଉ। ହଉ ଆଜ୍ଞା ମୁଁ ଗଲେ ଆପଣଙ୍କୁ କଣ୍ଟାକ୍ଟ କରିବି ହେଉ ଠିକ୍ ଅଛି ରହୁଛି।
ହଁ।